ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ କଣ କରୁଛନ୍ତି? ହ୍ୟାଲୋ।
ହୁଁ ହୁଁ ମୁଁ କହିଲି କଣ କରୁଛନ୍ତି? ହାଲୋ।
ହୁଁ ହୁଁ ଜୟ ଜଗନ୍ନାଥ ସୁୁପ୍ରଭାତ। ମୁଁ କହିଲି କଣ କରୁଛନ୍ତି? ଗଲି ଗଡେ ବସିଥିଲି ତ ବର୍ଷା ହଉଛି ବାହାରକୁ ବାହାରି।
ଆଜ୍ଞା ମୁଁ ଏଇ। ମୁ ତ ସେ ଆସିଥିଲି ଟିକେ ବିଲକୁ।
ଆଜ୍ଞା ଶୁଭୁଚି?
ସୁଭୂଚି କୁହନ୍ତୁ।
ଆଜ୍ଞା ମୁଁ ଏଇଠି ବିଲକୁ ଆସିଥିଲି ତ ଏଇ ବର୍ଷା ହଉଛି ତ ଏ ପାଖରେ ଜଣଙ୍କ ଘର ଥିଲା ସେ ଘରେ ଠିଆ ହେଇଛି ଏବେ।
ଆଚଛା
ଆଜ୍ଞା ବର୍ଷା ତ ଦେଖୁଛନ୍ତି ଲାଗି ରହୁଛି କେମିତି ଆ କଣ କରିବି।
ହୁଁ ବିଲ କଣ ଧାନ ତଳି ପକେଇ ଦେଲେ ନା କଣ?
ଆଜ୍ଞା ଆଜ୍ଞା ଆମର ଧାନ ତଳି ପକା ହେଇଛି ଏବେ ଚାଷ ବାସ ଟାଇ ମାନେ ସମୟ ନା ସେଥିପାଇଁ।
ହୁଁ।
ଆଜ୍ଞା। ଆଜ୍ଞା ତଳେ ପଡିଲାଣି ଆଜ୍ଞା ମାସେ ହେଲାଣି। ଏବେ ଖାଲି ତଳକି ଖଲିିକ ଜଗିତେ ପଡୁଛି।
ଆଛା।
ଆଜ୍ଞା।
ମୁ କହିଲି କଣ ଖାଇଥିଲେ।
ଆଜ୍ଞା ମୁଁ ଖାଇଥିଲି ସକାଳେ ଆଜି ବିସ୍କୁଟ ଖାଇଥିଲି ଆଉ କଦଳୀ ଆଉ ସେଓ ଖାଇଥିଲି।
ଆଚ୍ଛା।
ଆଜ୍ଞା ତ ଏବେ ଘରକୁ ଗଲେ ଆଜ୍ଞା ଆଜ୍ଞା।
ହୁଁ ହୁଁ କୁହନ୍ତୁ।
ଏ ଘରକୁ ଏବେ ଗଲେ ଗାଧେଇବି ଗାଧେଇକି ପଖାଳ ମା କରିଛି ପଖାଳ ଖାଇବି।
ହୁଁ ହୁଁ।
ଆଜ୍ଞା ବର୍ଷା ହଉ କି ଶୀତ ଶୀତ ହଉ କି ଗରମ ହଉ କି ଥଣ୍ଡା ହଉ ଯାହାହଲେ ବି ତ ପଖାଳ ଆପଣ ଜାଣିଛନ୍ତି ନ ଖାଇଲେ ଟିକେ କିଏ ମନକୁ ଲା
ହୁଁ ହୁଁ ହୁଁ ସେଟା ତ ହଉନି ମୁଖ୍ୟ।
ଆଜ୍ଞା ଆପଣ ଖାଇସାରିଲେଣି।
ହୁଁ ଆମର ତ ପଖାଳୁ ଖାଇ ସାରିଲୁଣି।
ଆଜ୍ଞା।
ମୁଁ କହିଲି ଆମେ ବି ପଖାଳ ଖାଇଥିଲୁ।
ଆଜ୍ଞା ଆଜ୍ଞା। ଆଜ୍ଞା ଭଲ ମୁଁ ତ ଏଠି ବର୍ଷା ହଉଛି ମୁଁ ଏଠି ଟିକେ ରହିଯାଇଛି ଆଉ ଘରକୁ ଗଲେ ଖାଇବି।
ଆଛା ଆଉ କେତେବେଳକୁ ଗଲେଣି ପିଲା ଆଡ଼େ।
ଆଜ୍ଞା ମୁଁ ଆଇଣି ପ୍ରାୟ ତିରିଶ ମିନିଟ୍ ହବ ଆଇଲିଣି ଏଠି ବର୍ଷା ପାଇଁ ରହିଯାଇଛି। ଆଉ କଣ କରିବି?
ହଁ ମାନେ କଣ ଗାଈ ଗୋରୁ ଖାଇ ଦଉଛନ୍ତି।
ନାଇଁ ନାଇଁ ଆଜ୍ଞା ଗାଏ। ଗାଈଗୋରୁ ଆମର ସବୁ ମାନେ ଜବତ କୁହନ୍ତି ଜାଣିଛନ୍ତି ମାନେ। ମାନେ ବନ୍ଧା ବନ୍ଧି ଘରେ।
ହୁଁ ହୁଁ।
ଆଜ୍ଞା ତବ ଯା ହାଉଛନ୍ତି ଘରେ କିନ୍ତୁ ଏଇ ପାଣି ଟ୍ରେ ଆସି ଯେହେତୁ ସା ପଡିଛି ବିଲ ତଳାରେ ଆଜ୍ଞା ଆମ ତ ପାଣି ଟିକେ ଅଧିକ ହେଇଗଲେ ପାଣି ବାହାରକୁ ପଳେଇବ ତ ସାରା ପାଣି ପଳେଇଲେ ଆଉ କିଛି ଲାଭ ରହିବନି। ସେଥିପାଇଁ ଟିକେ ପାଣି ଦେଖିବା ପାଇଁ ଆସିେ ପଡୁଛି ବର୍ଷା ଯେହେତୁ ହଉଛି ଟିକେ।
ଆଛା।
ଆଉ ଆଜ୍ଞା ଆପଣଙ୍କ ଘର କୋଉଠି।
ଆମର ନୟାଗଡ଼।
ଆଜ୍ଞା। ନୟାଗଡରେ ସବୁ କଣ କଣ ପୂଜା ପର୍ବ ହୁଏ କି ମାନେ କେମିତି କଣ? ଆମର ଆମର କେନ୍ଦୁଝର।
ପଞ୍ଜାବ। ସେଇଠି ଭଲ ଭଲ ପ୍ଲେସ ଅଛି।
ଆଜ୍ଞା।
ବୋଇଲେ ଆପଣଙ୍କର ସେଇଠୁ ଭଲ ପ୍ଲେସ ଅଛି ମା ତାରିଣୀ ଙ୍କ ପୀଠ ଅଛି।
ଆଜ୍ଞା ଆଜ୍ଞା ମା ତାରିଣୀଙ୍କ ପୀଠ ଅଛି ତାପରେ ସେ ପାଖାପାଖି ତୃପ୍ତି ସଫାରି ଅଛି। କୁଣ୍ଡିଚା ଘାଗି ଅଛି। ତାପରେ ସେଠୁ କୋଡ଼ିଏ ତିରିଶ କିଲୋମିଟର ଚାଳିଶ କିଲୋମିଟର ଭଳିଆ ଆଗକୁ ଗଲେ ଆ ଗୁ ସାନ ଘାଗରା ପଡ଼ିବ ତାପରେ ବଡ ଘାଗରା ପଡ଼ିବ। ଭୀମକୁଣ୍ଡ ଅଛି ଏବେ ଭୀମକୁଣ୍ଡ ଆଜ୍ଞା ଦେଖିବେ ମାନେ ଏବେ ସେଠି ପାଣି ଟିକେ ଯେହେତୁ ବର୍ଷା ଦିନ।
ହୁଁ।
ତାର ସୁନ୍ଦରତା ଏବେ ଦେଖିବେ ଏବେ ଟିକେ ବହୁତ ମାନେ ଟିକେ ବିପଦପୂର୍ଣ୍ଣ ଜାଗା ଅଛି ଯେହେତୁ ପ ଥର ଫଥର ଅ ଟିକେ ଯାଇତେ ବିପଦ ଲାଗିବ କିନ୍ତୁ ପହଞ୍ଚି ସାରିଲା ପରେ ଦେଖିବେ ଯେ ଆଜ୍ଞା ବହୁତ ସୁନ୍ଦର ଜାଗା।
ଆଛା।
ଆଜ୍ଞା ଆଉ ଆଜ୍ଞା ଆମର ଏ ପାଖାପାଖିରେ ଆଜ୍ଞା ମୁଁ ପା କେଉଁଝର ରେ ରହିକି ପଢ଼ୁଥିଲି।
ପଢ଼ୁଥିଲେ ଆପଣ। କୋଉଁଠି ଆକଚେଲି?
ଆକୁଚେଲି ଆମ ଘର ଆନନ୍ଦପୁର।
ଆଛା।
ଆଜ୍ଞା କେଉଁଝରରେ ରହିକି ଡିପ୍ଲୋମା ପଢୁଥିଲି ଏବେ ତିନି ବର୍ଷ ପଢ଼ୁଥିଲି।
ହୁଁ।
ଆଜ୍ଞା ଏବେ ସରିଲା ସରିଲା ଏବେ ଘରକୁ ଆସିଛି ଆଉ ସେଠି ଯେହେତୁ ରହୁଥିଲି ପାଖ ପାଖାପାଖି ସେଠୁ ସେଠୁ ସମ ଦାଇ ସାତ ଆଠ କିଲୋମିଟର ହବ ମାନେ ମୁଁ ଯୋଠି ପଢ଼ୁଥିଲି।
ହୁଁ ହୁଁ।
ଆଜ୍ଞା ତ ସେଥିପାଇଁ ଆଜ୍ଞା ଆଉ ଆମ ପାଖରେ ବୁଲାବୁଲି କରିବା ପାଇଁ ଆପଣଙ୍କ ବାହାରେ ସବୁ କୋଉଁ କୋଉଁ ଜାଗା ଅଛି?
ଆମର ଏଠି ଅଛି ସନ୍ଦୀପ ପ୍ଲେସ ଅଛି ଫତେଗଡ଼ ରାମ ମନ୍ଦିର ଜାଣିଛନ୍ତି?
ଆଜ୍ଞା।
ଫତେଗଡ଼ ଫତେଗଡ଼ ରାମ ମନ୍ଦିର।
ନାଇଁ ଆଜ୍ଞା ନୟାଗଡ଼ ତ ଯାଇନି କେବେ ଜାଗା ସେଇ ଯାଇଁ ଶୁଣିନି ସେଥିପାଇଁ ଆପଣଙ୍କୁ ପ
ଆଛା ଫ ତେଗଡ଼ ଗୋଟେ ରାମ ମନ୍ଦିର ଅଛି ଦ୍ୱିତୀୟ ଅଯୋଧ୍ୟା ଗୋଟେ ମୁଣ୍ଡିଆ ଉପରେ ରିଲସ ଫିଲସ ଦେଖିନାହାନ୍ତି।
ଆଜ୍ଞା ଆଜ୍ଞା ଦେଖିଛି ଦ୍ଵିତୀୟ ଅଯୋଧ୍ୟା ଶୁଣିଛି।
ହୁଁ ହୁଁ।
ଆଜ୍ଞା ଆଜ୍ଞା ସବୁ ତ ଏଥର ମାନେ କଣ କହୁଛନ୍ତି? ଦ୍ଵିତୀୟ ଦ୍ଵିତୀୟ ବାହାରୁଛି ମାନେ ଦେଖିଲେ ପୁରୀ ଜଗନ୍ନାଥ ମନ୍ଦିର ତାପରେ ସିଏ ପୁଣି ବାହାରିଲା ଆଜ୍ଞା ଏଇଯୋଉଁ ବାଲେଶ୍ଵର ଲାଇନ ରେ
ହୁଁ ହୁଁ।
ଆଜ୍ଞା ସେଠି ହେଲା ତାପରେ ଅଯୋଧ୍ୟା ବି ହେଲା ତାପରେ ଆଜ୍ଞା ଜାଣିଥିବେ ଆପଣ କେ ଦାରନାଥ ମନ୍ଦିର ଯାଜପୁରରେ ଗୋଟେ ଖୋଲିଛି ଦେଖିଛନ୍ତି?
ରିଲସ ରେ ଦେଖିଛି।
ସେ ସେଠି ଦେଖିଥିବେ କେଦାରନାଥ ମଧ୍ୟ ମିନି କେଦାରନାଥ ସେ ନାଁ ରେ ସେଇଟା ପ୍ରସିଦ୍ଧ ହେ
ହ୍ୟାଲୋ!
ହୁଁ ମୁଁ କହିଲି ଆପଣଙ୍କ ଘରେ କେ କି କୁହନ୍ତି ହଁ ସବୁୁ
ଆଜ୍ଞା ଆମ ଘରେ ସବୁ ବାପା ଅଛନ୍ତି। ମା ସାନ ଭାଇ ଆଉ ମୁଁ ବଡ ଅଛି
ହୁଁ ଆପଣ ସାନ ଭାଇ କୋଉ ମାନେ କଣ ପଢୁଛନ୍ତି ଏବେ?
ଏ ତ ଦୁଇ ପଢୁଛି ବିଜ୍ଞାନ
ଯପତ ଦୁର
ଆଜ୍ଞା ମୁଁ ଆଜ୍ଞା ସେ ଦଶମ ପଢିଲି ନାଇଁ ଆଜ୍ଞା ବିଜ୍ଞାନର
ହୁଁ ଆଚ୍ଛା।
ଆଜ୍ଞା ମୁଁ ବି ଦଶମ ପଢିଲି ଦଶମ ପରେ ଯୁକ୍ତ ଦୁଇ ପଢ଼ିଲି, ବିଜ୍ଞାନରେ ତାପରେ ଡିପ୍ଲୋମା କଲି ଦଇ ତିନି ବର୍ଷ
ଆଚ୍ଛା।
ଆଜ୍ଞା ଆପଣ କଣ ପଢାପଢି ତ ଶାରିଗଲା ନେଇ ଆଣଙ୍କ
ନା ନାଇଁ ଆମର ଗ୍ରାଜୁଏସନ ଚାଲିଛି
ଆଜ୍ଞା ଆଜ୍ଞା।
ହୁଁ। ଆମର କଳା
ଆଜ୍ଞା ଓଡିଆ ପୁଅ ତ ସେଥିପାଇଁ କଳା ଆଉ ତ ଟିକେ ବେଶୀ ଧ୍ୟାନ ଦଉଛନ୍ତି।
ହଁ।
ଆଜ୍ଞା ଆଉ ରଥଯାତ୍ରାରେ କୁଆଡେ ଯିବାର
ରଥଯାତ୍ରା ଆମ ପ୍ଲାନ ପୁରୀ ଯିବାର ପ୍ଲାନିଂ ତ ଅଛି ଦେଖିବା ଏମିତି ବର୍ଷା ଲାଗି ରହିଲେ କେମିତି ଯିବା
ଆଜ୍ଞା ଆଜ୍ଞା।
ବର୍ଷାରେ ତ ବୁଲି ହବନି ନା? ତା ଆଉ ଯିବୁ କେମିତି?
ନାଇଁ୍ଞା ସେମିତି କିଛି ନାହିଁ ମହାପ୍ରଭୁଙ୍କ ଡୋରି ଯଦି ଲାଗିଲା ବର୍ଷା ବି କିଛି ନାହିଁ, ବର୍ଷା ବି ଆପଣଙ୍କ ପାଇଁ ଛାଡି ଯାଇପାରେ
ହୁଁ ହୁଁ ସେଟା ତ ବର୍ଷା ଯଦି ଛାଡିଯାଏ ଦେଖିବା ପ୍ରାୟ ପ୍ର ଆପଣ କୁଆଡେ ବୁଲାବୁଲି କରି ଯାଇଛନ୍ତି ଏବେସ
ଆଜ୍ଞା ଏବେ ତ କିଛିଁ ଅଛି ବୁଲା ବୁଲି ଭୋଜି ଭୋଜି ଚାଲିଛି
ଆଉ ତାପରେ ରଜ ମହୋତ୍ସବ ହଉଥିଲା ରଜ ମହୋତ୍ସବ ବୁଲିବା ପାଇଁ ଯାଇଥିଲୁ।
ହୁଁ।
ଆଜ୍ଞା ଆଉ ତ ଏବେ ସେମତି ବାହାରକୁ ଯିବାର ନାହିଁ ବାହାରକୁ ଆ ଏବେ ମାନେ ଶ୍ରାବଣ ମାସ ଜାଣିଛନ୍ତି କି?
ହୁଁ ହୁଁ।
ଆଜ୍ଞାସ ଆପଣମାନେ ବଲବମ୍ ଟାଇମ ରେ ବାହାରକୁ ନେପାଳ ଯିବାର
ନେପାଳ ଯିବେ
ଆଜ୍ଞା ମୁଁ ଏକା ନୁହେଁ ଆମର ଯଠି ଗାଁ ରେ ସାଙ୍ଗ ଅଛନ୍ତି ଭାଇ ଅଛନ୍ତି, ସବୁମାନେ ମିଶିମଶାକୁ- ଗୋଟେ ଆମର ବସ୍ ହୁଏ, ସବୁ ବର୍ଷ ବୁଲିବା ପାଇଁ ଯାଆନ୍ତି।
ଓହୋ।
ଆଜ୍ଞା ମାନେ ସେଠି ପାଣି ଉଠୁନ୍ତି ବାହାର କାନ୍ଦୁଅନ୍ତି, ତାପରେ ବୁଲାବୁଲି କରିକି ଆସନ୍ତି।
ଆଛା।
ପୂର୍ବ ଥର ଯାଇଥିଲେ ଅଯୋଧ୍ୟା ଯାଇଥିଲେ ଆଉ ଆଗ୍ରା ଯାଇଥିଲେ ତାପରେ ଦିଲ୍ଲୀ ଲାଲକିଲ୍ଲା ଯାଇଥିଲେ।
ହୁଁ।
ଆଜ୍ଞା ବି କାଶୀ ବିଶ୍ଵନାଥ ଚାରିଧାମ ସବୁ ଯାଇଥିଲେ।
ହୁଁ।
ଆଜ୍ଞା। ତ ଏମିତି ସବୁ ବୁଲାବୁଲି ଟିକେ ଚାଲି ଚାଲେ ଏବେ କିଛି ନାହିଁ ଏବେ ଯେହେତୁ ବର୍ଷା ପାଗ ଆଉ କୁଆଡ ଯିବାକୁ ବି ଇଛା ହଉନି ଆଉ
ହୁ ହୁଁ ସେଟା ବି ସତ କଥା। ଆପଣ ଯାଆନ୍ତି ବୋଲବମ ଯାଆନ୍ତି ଆପଣ?
ଏ ମୁଁ ଖାଲି ବୁଲାବୁଲି କରିବା ପାଇଁ ଯାଏ। ମୁଁ ସେମିତି ମାନେ ପାଣି ଉ ଠଉନି କି ଭାର କାନ୍ଧଉନି ସମିତି କିଛି ନାହିଁ। ହଉ ଆଜ୍ଞା ମୁଁ ରଖୁଛି ବର୍ଷା ହଉଛି ପରେ କେତେବେଳେ ଫାଙ୍କା ହେଲେ କଲ କରିବି।
ଆଜ୍ଞା ଆଜ୍ଞା ଜୟ ଜଗନ୍ନାଥ।